ମୁଁ ମାନେ କଥା ହେଇ ଚାଲିଚି। ମୋ କଥା ଶୁୁବୁଚି? ମୁଁ ଏବେ ରୋଷେଇ କରୁଚି ପରା ରୋଷେଇ କରୁଚି।
ଅଁ।
ହାଲୋ।
ଆ- ରାତି ରୋଷେଇ କେମିତି କଣ
କିଛି ନାହିଁ ସୋରିଷ ତେଲ ଗରମ୍ କରିସାରିଲା ପରେ ତା ଥିରେ ଟିକେ ଯଉ ବ- ପାନମଧୁରୀ ପାନମଧୁରୀ ଟିକେ ପ ପକେଇଦବୁ ତା ଦେହରେ ପିଆଜ ଆଉ ଲଙ୍କା ଭଲ କିନା ଟିକେ ଦେଇକି ତାକୁ ହାଲକା ଭାଜି ସାରିଲା ପରେ ଆଳୁଟା ପକେଇଦବେ ଆଳୁଟା ଭାଜି ଦେବେ ଭାଜି ସାରିଲା ପରେ ବାଇଗଣ ଟମାଟର୍ ମିଶିକି ପକେଇଦେବେ ବାଇଗଣରେ ଶୀଘ୍ର ସିଝିଯିବ ଯେତେବେଳେ ଭାଜି ହେଇସା ଭଲ ସେ ସିଜି ଯିବ ତାଥେରେ ତାପରେ ପାଣି ଟା ଦେଇଦେବେ। ସେ ବହଳିଆ ବହଳିଆ ହେଇକି ଟମାଟର୍ ଗୋଟେ ଖଟା ଖଟା ଲାଗିବ ପ୍ଲସ୍ ସେପଟେ ନିଜ ହିସାବରେ ଟି କେ ଲଙ୍କା ଯଦି ପକେଇ ଆସିଚି ହଳଦୀ ଲଙ୍କା ପକେଇଦେବେ ତା ଟେଷ୍ଟ ଟା ଗୋଟେ ଅଲଗା ପ୍ରକାର ପାନ ମଧୁରିରେ ଯଉ ମିଠା ଟା ଭାରି ସୁଅ-ସ୍ୱାଦ ଲାଗେ। ମୁଁ ମତେ ସେମିତି ଆଉ ଗରମ୍ ଗରମ୍ ଭାତ ଦେଇକି ତା ତା ଦେ ଘିଅ ଟା ପକେଇଦଲେ ଯଉ ଆତ୍ମା ଶାନ୍ତ୍
ଯା ହଉ ମୁଁ ଜାଣିଲି ଗୋଟେ ରୋଷେଇଟା।
ଏଇଟା ସବୁ ଠାରୁ ସିମ୍ପ୍- ମାନେ ବହୁତ୍ ସହଜ ରୋଷେଇଟା। ଯେତେବେଳେ କାମ କରିବାକୁ ଇଚ୍ଛା ହଉନଥିବ ହଁ ମାନେ ଆମ ଓଡିଶାରେ ଯେମିତି ମାନେ ମସଲା ଫସଲା ପୁରା ବହୁତ୍ କଷା କଷି କରିକି ଯଉ ରୋଷେଇ କର ସେ ଗୋଟେ ନିହାତି ଘଣ୍ଟାଏ ଖଣ୍ଟେ ଖାଲି ଅଧଘଣ୍ଟା ଖଣ୍ଡେ ତ ମସଲା ଖାଲି କଷିବେ ତ-ତାଠୁ ବଞ୍ଚିିବା ଠୁ ବଞ୍ଚେଇ ହେଲେ ଏଇ ଭଳିଆ ନହେଲେ ସନ୍ତୁଳା ଗୋଟେ କରିଦବ। ସନ୍ତୁଳା, ଡାଲ୍ମା ଆମର- ଆମର ଫେଭରଟ୍ ସେରା ସବୁ।
ଆମର ଏଠି ଖାଆନ୍ତିନି ମାନେ ସନ୍ତୁଳା ଟିକେ ସନ୍ତୁଳା ଆମେ ସବୁ ଖାଉ ଆମ ଯଉ ଝିଅ ଅଛନ୍ତି ସେ ଟି ଖାଇବାକୁ ଭଲ ପାଆନ୍ତିନି ମୋ ନଣନ୍ଦ ଆଉ ଯେହେତୁ ଜାଣିଥିବେ ତ ଶାଶୁ ଘରେ ମୁଁ ସନ୍ତୁଳାକୁ କେମିତି ବନାଏ ମାନେ ସହଜରେ ବନାଏ ଫାଷ୍ଟ ତ ତ ତେଲ ଗରମ କରିଦିଏ, ସେଥିରେ ଝୁଆଁ ଲଙ୍କା ଗୋଟେ ଛିଡେଇ ପକେଇ ଦିଏ ଟିକେ ବାସ୍ନା ଥିବ। ଆଉ ପୋଟଳ ଆଉ ପିଆଜ ତାକୁ ଏମିତି ଭାଜିଦିଏ ହେଇଯାଏ, ଏକଥରେ ପରିବାକୁ ଭାଜେ, ଯୋଉଟା କି ପରିବା ଟା ସେଇ ତେଲରେ ହିଁ ଏମତି ହି ସିକ୍ସଟି ସବେନ୍ ମାନେ ଆମର ସିଝି ଆସିଥିବ।
ହୁଁ, ହୁଁ।
ତାପରେ ଉଁ, ଲାଷ୍ଟ କୁ ପାଣି ଦିଆଯାଏ, ଟି କେ ଯେତେବେଳେ ସମ୍ପ୍ରଦାୟ ହେଇଯିବ ଟିକେ ଉଁ, ମାନେ ଯୁକୁ ଯୁଆ ଟାଇପ୍ ରେ ହେଇଯିବ ଧନିଆ ପ ତାପରେ ଜିରା ଲଙ୍କା ଗୁଣ୍ଡ ଛାଡିଦିଏ।
ଆଚ୍ଛା, ଆପଣଙ୍କ ଘରେ ଏ ରସୁଣ ରସୁଣ ଖାଇବା ପସନ୍ଦ କରନ୍ତି?
ହଁ ରସୁଣ ଖାଆନ୍ତି, ଆଉ ଟିକେ ବି ଛାଡିଦେଲି ଲାଷ୍ଟ କୁ କଞ୍ଚାଲଙ୍କା ରସୁଣ ଛେଚା ଦେଇଦିଏ ଟିକେ।
ମୁଁ ସିମ୍ପୁ ସିମ୍ପଲ ଆକାରରେ ତ ସନ୍ତଳା ଟା ବନାଏ, ଥରେ ଟ୍ରାଏ କର। ଅ, ଆଳୁ, ବାଇଗଣ, କଖାରୁ, ସାରୁ ଜହ୍ନି ଜହ୍ନି ନୁହଁ, ଏ ସଜନାଛୁଇଁ ତାକୁ ପୁଇ ଡାଙ୍ଗ ଯଦି ଥି ପୁଇ ଡାଙ୍ଗ ପକେଇବେ, ସେ ତାକୁ ଲୁଣ ଦେଇକି ସିମ୍ପୁଲ୍ ତାକୁ ସିଜେଇ ଦେବେ। ସିଜି ଗଲା, ସିଜି ଗଲା ପରେ ସୋରିଷ ତେଲ ଗରମ ହେଇଗଲା ତ ଗୋଟେ କଞ୍ଚା ଲଙ୍କା ଛାଡିଦେବେ ତ ସେ ଅଁ, ଗରମ ହେଇଗଲା। ତା ଉପରେ ଫୁଟଣ ପକେଇଦେବେ, ଫୁଟଣ ପକେଇକି ଏଇ ଯା ପରିବା ସିଜା ଯୋ ହେଇଛି ସରି ତା ଦେହରେ ରସୁଣ ଛେଚିକି ପକେଇବେ। ରସୁଣ ଯେତେବେଳେ ହାଲକା ଭାଜି ହେଇଯିବ ତାପରେ ଇଏ ସିଜା ତା ଦେହରେ ଢାଳି ଦେବେ, ଢାଳି ଦେଇକି ଆଉ କଣ ଢାକୁଣି ଟା ଦେଇ ଦେବେ।
ଆଜ୍ଞା।
ଯଦି ଘରେ ବଡି ଅଛି। ବଡି ତା ଦେହରେ ପକେଇ ଦେବେ ହେଇଗଲା। ତ ତା ତାର ଟେ-ସ୍ଵାଦ ଟା ବି ବହୁତ ଭଲ ଆସେ। ମାନେ ବହୁତ ସିମ୍ପଲ ଖାଦ୍ୟ। କିନ୍ତୁ ରସୁଣ ଟିକେ ଅଧିକ ଆକାରରେ ଦେବେ। ରସୁଣ ହିଁ ତା ବାସ୍ ରସ ସୁଣ ସେ ଭିତରେ ରୁଟି ପଳେଇବ। ଏ ଖାଲି ଏମିତି ସିଜା କରି ଖାଇଦେବେ ତା ଦେହରେ ଗରମ ଭା ଭାତ ଘିଅ ଟିକେ ପ କେଇଦବ। ସାଇଡ଼ ରେ ଆମ୍ବ ଫାମ୍ବ ଦେଲ କି ଆଚାର ଦେଇ ଦେଲ ବାସ୍ ଖାଇବା ଉଠିଯିବ। ଆଉ କିଛି ଦରକାର ନାହିଁ। ତାପରେ ସାରୁ ଟା ଯୋଉ ନାଳୁଆ ଟିକ କେ ଥାଏ, ସେଟା ତ ସେମିତି ବି ହଁ ସେ ଉ, ବ-ଖାଇବା ସେମ ସେ ବି ଟାଣି ନବ, ଆଉ ଯେହେତୁ କି ଆପଣଙ୍କ ସେ ବହୁତ ଭଲ, ମୁଁ ସାରୁ ବଡା ବନାଏ। ସାରୁ ଅ, ଏଇଭଳିଆ ଆମର ଯାଏ। ହଁ ସାରୁ ବଡ଼ା ବନଏ। ତ ସାରୁ କୁ ଏମତି ସନ୍ତ ଆମର ଏଇ ଯୋଉ ପିଠୋଉ ରେ ବନାଯାଏ ଚାଉଳ ପିଠଉ।
ହଁ ମୁଁ ଜାଣିଛି।
ପିଠୋଉ ରେ ବନାଅ ନା। ସେ-ସେମିତି ସାରୁ ଟା ଅଧା ସିଜେଇ ଦେଇକି ପିଠୋଉ ରେ ବୁଡ଼େଇ ଦେବେ ତାକୁ ଶେକି ଦେବେ ହେଲା।
ଆଚ୍ଛା, ଆଚ୍ଛା ଏ ଅରୁଆ ଚାଉଳ ଯୋଉ ପିଠୋଉ ଥିବ।
ସେମିତିଆ ବହୁତ ମାନେ ଅ, ଟିକେ କ୍ରିସ୍ପି କ୍ରିସ୍ପି ବି ଲାଗିବ, ଆଉ ତା ଟେଷ୍ଟ ଟା ବି ବହୁତ ଭଲ ଆସେ। ବାକି ତୋମେ ସାରୁ ଟାକୁ ସ-ଇଏ ଡାଲମାରେ ବି ପକେଇ ଖାଇପାରିବ।
ହଁ ସାରୁ ତ ମୋର ଭଲ, ମୁଁ ସାରୁ ଚୁଭଉ ଥାଏ, ସାରୁ ସିଜେଇ ଦେ ଯୋଉ କରନ୍ତି ଆମର। ସୋରିଷ ତେଲ ଟିକେ ରସୁଣ ଛେଚିକି ସେ ସିଜା ରେ ପକେଇକି ଚକଟିକିରି ଖାଅନ୍ତି। ନାଇଁ ମୁଁ କହୁଛି, ହଁ ଆଉ ଗୋଟେ ଗାଁ ଗାଁ ମାନଙ୍କରେ ପ୍ରାୟ ଧାନରେ ଦେଇଥାନ୍ତି ସବୁ ଆଳୁ, ସାରୁ ବାଇଗଣ ଏ ସବୁ ଧାଁନରେ ସିଝାନ୍ତି ତାର ବାସ୍ନା ଟା ବିଶ୍ଵାସ କରିବେନି ବହୁତ୍ ଭଲ ଥାଏ। ଧାନରେ ସିଝା ହେଇଥାଏ ନା, ନାଇଁ ଆମ ବାପ ଘରେ ଶେଷ ହୁଏ। ଶାଶୁ ଘରେ ନୁହଁ, ଆମ ଘର ଟା ପାରାଦୀପ ଲାଇନ୍ ଏରସମା ଜାଣି ଛନ୍ତି ଜଗ ଜଗତସିିଂହପୁର ଜାଣିଛନ୍ତି?
ହଁ-ହଁ ଜଗତସିଂ ପୁର ମୋ ସାଙ୍ଗ, ମୁଁ କଲେଜ୍ ପାଠ ପଢିଲା ବେଳକୁ ମୋ ସାଙ୍ଗ ଦି ତିନିଟା ଥିଲେ ସେଇଟି।
ହଁ ସେଇ ଜଗତସିଂପୁରରେ ଆମ ବାପଘର ଜଗତସିଂହପୁର, ଶାଶୁଘର ଏଇ
ହଁ-ହଁ-ହଁ। ଜଗତସିଂହପୁରରେ ମୋ ସାଙ୍ଗ ଗୁଡାକ ଢେର ସେଇଠୁ ଥାନ୍ତି, ଏବେ ଅବଶ୍ୟ ଏଇ ବାହା ସାହା ହେଇସାରିଲା ପରେ ଏପଟେ ଆସିଲା ପରଠୁ ଆଉ କାହା ସହ କନେକ୍ସନ୍ ନାହିଁ। ସବୁ
ହ
ମୋର ପୁରୁଣା ସବୁ ସ୍କୁଲ୍ ସାଙ୍ଗ ଗୁଡାକ ଆମର ଗୋ ଟେ ୱଟ୍ସପ୍ ରେ ଗ୍ରୁପ୍ ବନେଇଲୁ। ଆରମ୍ଭ-ଆରମ୍ଭ ତ ଟିକେ ଟିକେ ସମସ୍ତଙ୍କ ସହିତ ଭଲକିନା କଥାବାର୍ତ୍ତା ହେଲା ସବୁ ହେଲା, ତାପରେ ସମସ୍ତେ ନିଜ-ନିଜ ଲାଇଫ୍ ରେ ପୁଣି ବ୍ୟସ୍ତ ହେଇଗଲେ। ଆଉ କାହା ସହିତ କିଛି କଥାବାର୍ତ୍ତା ହି ହୁଏନି।
ହଁ ଆଉ ଗୋଟେ କଥା ଏ ସ ସମସ୍ତଙ୍କ ଲାଇଫରେ ପ୍ରାୟ ସମସ୍ତେ ବ୍ୟସ୍ତ ରୁହନ୍ତି।
ସେଟା ବି ଅଛି କିନ୍ତୁ ଆ ଆମେ ଯେହେତୁ କି କାହା ସହିତ ମିଶି ପାରୁନୁ, ମାନେ ଥାଏ ନା ପୁଅ ମାନେ ତାଙ୍କ ଘରକୁ ଗଲେ ସେମାନେ ତାଙ୍କ ପୁରୁଣା ସାଙ୍ଗ ମିଶିବେ ସବୁ ଆମର ମାନେ ଆମେ ନିଜ ବାପ ଘରକୁ ଗଲେ ମନଟା ଖାଲି କୁଲକୁଲ ହଉଥିବ କି ହଁ ବାପା ମା ସହିତ ଟିକେ ବେଶୀ ଟାଇମ୍ ସ୍ପେଣ୍ଡ କରିଦବା। ସେତବଳକୁ ଆଉ ସାଙ୍ଗ ମନେ ପଡନ୍ତିନି। ସେତବଳେ ସାଙ୍ଗ କଥା ମନେ ପଡେନି, ଯେତବଳେ ଆସିବୁ ସେତବଳେ ଲାଗେ କି ଆରେ ହେଇ ସାଙ୍ଗ ଟା ଗୋଟେ ଥିଲା ତା ସହ ଦେଖା ବି ହେଇ ଏଇ କାମଟା ରହିଗଲା ସେ କାମଟା ରହିଗଲା ହଜାରେ କଥା ସେତବଳେ ମନକୁ ଆସେ। କଣ କରିବା, ଆଉ ରଥ-ରଥ ସ୍ପେଶାଲ୍ କଣ ରଥ ଆସିଲେଣିି ଯେ?
ହଁ ରଥଯାତ୍ରା
ହୁଁ, ରଥ ପା ଅଠର ତାରିଖ ପଡୁଚି ବୋଧେ?
ହଁ ଅଠର ତାରିକେରେ।
ହୁଁ ତ କିଛି ସ୍ପେସାଲ୍?
ସ୍ପେସାଲ୍ ତ ସେମ୍ତି କିଛି ନାହିଁ, ପୁରୀ ବି ତ ଯାଇ ହିଁ ହବନି ଭିଡ଼ରେ।
ଯାଆନ୍ତି କି ପୁରୀ?
ନାଇଁ-ନାଇଁ ଯେହେତୁ ଭିଡ ଘର ଲୋକ ମନା କରନ୍ତି। ଏଇ ଟାଇମ୍ ଟା ଟିକେ ଭିଡ଼ ନଥାଏ କି?
ହଁ ପୁରୀ ମାଡ଼ି ପାରିବନି।
ଆପଣ ଯାଇଚନ୍ତି କେବେ
ହୁଁ ପୁରୀ ତ ପ୍ରତ୍ୟେକ୍ ବର୍ଷ ଆମେ ଯାଉ। ମାନେ ମୋ ବାପ ଘର ସେଇ ପାଖାପାଖି ନା। ଭୁବନେଶ୍ୱର-ଭୁବନେଶ୍ଵର ପୁରୀ କେତେ ଦୂର କି, ପାଖେରେ।
ହୁଁ-ହୁଁ ଆମ ଆ ମୋ ଶାଶୁଙ୍କର ନିଜ ଘର ଟା ହିଁ ଏଇଟି। ବାଲିଅନ୍ତା
ମୋର କିଛି ମୋ ପିଇସି ନାନୀ ତାଙ୍କର ଝିଅ ଗୁଡାକ ଠିକ୍ ରୁହନ୍ତି।
ଓ ହୋ।
ଅ ଅବଶ୍ୟ ମୋ ବାପା ସେଇଠି ଗୋଟେ ଘର କିଣିଥିଲେ। କିନ୍ତୁ ସେ ପରେ କିଛି ସେ କଣ ଏ ପ୍ରୋବ୍ଲେମ ହେଲା ତାପରେ ସେ କଣ ହେଲା ଆଉ ଜ ମାନେ ଦେଖିବାକୁ କେହି ନଥିଲେ ତାକୁ ଛାଡିଦେଲେ। ହଁ ଆଉ ଏଇ ବୟସରେ ଏତେ କଷ୍ଟ କରିବା ବି କଣ ଦରକାର ଅଛି। ଯାହା ସେତିକି ଅଛି ସେତିକିରେ ଶାନ୍ତିରେ ରହିଲେ ଭଲ।
ହୁଁ ଆ ମୋର୍ ଅ ପା ମାନେ ପ୍ରଥମ କଥା ହେଲା ଆମକୁ ଆଜିକା ଡେଟରେ ଟିକେ ଶାନ୍ତିରେ ରହିବାର ଅଛି।
ବିଲକୁଲ ଆଜି କାଲି ପୁରୀ ଆଉ ପୁରୀ ହେଲା ଭୁବନେଶ୍ବର ଏଇ ସବୁ ଜାଗା ଚଳିବା ଭଳିଆ ନାହିଁ।
ହୁଁ।
ଅ ଯଦି ଗୋଟେ ଜାଗା ଖାଲି ପଡିଗଲା ସେ କେତେବେଳେ କାହା ଆଉ କାହା ନାଁରେ ପଳେଇବ ଜଣା ପଡିବନି।
ଆମଆଡ଼େ ସେମିତି ହେଇ
ଆଚ୍ଛା।
ଯ ଆଉ ଆମର ବି ସେମିତି ହେଇଛି। କି ଜାଣିଛନ୍ତି ଆମର ଜାଗା ଥିଲା ଏଇ ଆମର ଭୁବନେଶ୍ଵରରେ ମୋ ଶାଶୁଘର ତ ର ଘର ଏଇ ଭୂ ମାନେ ନିଜ ଘର ଭୁବନେଶ୍ଵର ଅଚ୍ଛି ଜାଗା ଥିଲା ଯୋଉଟା କି ଆମର ଚାରି ନମ୍ୱର୍ ଯୋଉଟା କଟା ହୁଏ ସେଟା ଟିକେ କଟା ହେଇନଥିଲା ସେ ଜାଗା ସେଟା ଅଲରେଡି ଗମେଣ୍ଟକୁ ପଳେଇଚି ବହୁତ କଷ୍ଟ ଗୋଟେ ନୁହଁ ତିନିଟା ଜାଗା ପଳେଇଛି। ଇଣ୍ଡୋର ଜାଗାରେ ମାନେ ଏବେ ବିଲ୍ଡିଙ୍ଗ ସବୁ ଆଡ଼େ ହୋଉଛି।
ଏଇ ଯୋ ଜିନି ସେଟା କହିଲେନି କି କଷ୍ଟଟା ଏଇ କଷ୍ଟ ବହୁତ ହବାଟା ସ୍ଵାଭାବିକ କାଁଇନା ଆମେ କୋଉ ମାନେ ବ ନର୍ମାଲ ମିଡଲ କ୍ଲାସ୍ ଫାମିଲ ଲୋକ ଗୁଡାକ। ସେତିରେ ବାପା ମା ମାନେ କେତେ କଷ୍ଟ କରିକି ଗୋଟେ ଜାଗା ଟା କିଣିଥିବେ।
ନାଇଁ ଆମର ସୋ ନେ ପ୍ରୋବ୍ଲେମ କଣଥିଲା କହିଲେ ଆମର ଯୋଉ ମାନେ ଅ ଅଜା ଶ୍ୱଶୁର ଥିଲେ। ସେ ସେତବେଳେ ଚାଲି ଗଲେ ସେ ଆଉ କିଛି କହିନଥିଲ ଯେ
ହୁଁ ହୁଁ।
ହୁଁ ସେତେବେଳ ସେ କ କହିନଥିଲେ ଯେ କୋଉ ଜାଗାରେ କଣ ଅଛି ବୋଲି ସେଥିପାଇଁ ଟିକେ ପ୍ରୋବ୍ଲେମ ହେଲା ଆଉ।
ହୁଁ।
ହୁଁ।
କଣ କରିବା ଜୀବନ ତ ଏଇରାା ସବୁ ତ ଚାଲିଥାଏ। ଠିକ ନା।
ଆପଣ ଆସୁଛନ୍ତି କେବେ ଓଡିଶା।
ମୁଁ ଯାଇଥିଲି ଲାଷ୍ଟ ବର୍ଷ ଯାଇଥିଲା ଏଇ ବର୍ଷ ଗଲିନି ଏଇ ବର୍ଷ ଗରମ ଯୋଉ ଭଳିଆ ହଉଚି ଓଡିଶାରେ ସେ ଜିନିଷ ସ ସହି ହଉନି ତ ମୁଁ ଆଉ ଏ ବର୍ଷ ଗଲିନି। ପ୍ରବଳ ଗରମ୍ ତ ମୁଁ କହିଲି ଥାଉ ଆଉ ଏ ବର୍ଷ ଯିବାନି। ଆର ବର୍ଷକୁ ଦେଖିଆ। କାହିଁ ନା ମତେ ଲାଗେ ଯେହେତୁ ଗରମ ଦିନରେ ଛୁଆ ମାନଙ୍କ ଛୁଟି ଟା ହୁଏ। ଗରମ ସମୟେ ଟା ଆକ୍ଚୁଆଲି ହଉଛି ଭୁ ବାଙ୍ଗାଲୋରରେ ଯଦି ଆପଣ ରହିବେ ସବୁଠାରୁ ଭଲ ହଉଚି ସେଇଟା। ଗରମ ରେ କୁଆଡେ ଯିବା କଥା ନୁହଁ।
ହୁଁ ବୋହୁତ ଜୋରେ ଗରମ ଏବେ ଚାଲିଚି ବା।
ହଁ ପ୍ରବଳ ଲୋକେ ଗଛପତ୍ର ସବୁ ଗଛ ପତ୍ର ସବୁ କାଟିଦେଲେଣିି କିଛି ଆଉ ନାହିଁ ସବୁ ଜାଗା
ମାନେ ସବୁ କାଟିକି ଖାଲି ଘର ବନେଇ ପକେଇଚନ୍ତି। ପାଞ୍ଚ ଛଅ ତାଲା ଘର ଖାନେ।
ବାସ୍ ବାସ୍। ଆଉ ଯୋଉ ନି ଗୋଟେ ଗୋଟେ ଜାଗା ଯୋଉ କିଣିକି ଓଡିଶା ତ ସମସ୍ତଙ୍କ ପାଖରେ ଗୋଟେ ଗୋଟେ ଜାଗା ନା ଏପଟେ କଣ ସବୁ ବାଙ୍ଗଲୋରରେ ବୋହୁତ କମ ନିଜ ଘର ମାନେ କଣ କହନ୍ତି ଇଣ୍ଡିଭିଜୁଆଲ ଯୋଉ ଘର ଗୁଡାକ ସେମିତିଆ ବହୁତ କମ୍ ଅଛିଏପାର୍ଟମେଣ୍ଟ ବେଶୀ। ଏଠିବି ଓଡ଼ିଶ ଶା ଲୋକ କମ୍ କି ଭରିଚନ୍ତି ଏଠି ଗୋଟେ ମାରେଥାଲି ବୋଲି ଗୋଟେ ଜାଗା ଅଛି। ମାରାଥାଲି ଆଗ୍ରା ଏଇସବୁ ଜାଗାରେ କା ଯୋଆଡେ ଦେଖିବୁ ଖାଲି ଓଡିଆ। ଆଗ୍ରାରେ ଆମର ଅଛି ଗୋଟେ ଜଗନ୍ନାଥ ମନ୍ଦିର ଅଛି।
ଆଜ୍ଞା।
ତ ସେଇଠି ରଥଯାତ୍ରା ହୁଏ ସେ ସମୟରେ ଯିବେ ରାସ୍ତା ପୁରା ଫୁଲ ଜାମ୍ ରାସ୍ତା ମିଳିବନି ଚାଲିବା ପାଇଁ। କିନ୍ତୁ ଜଗନ୍ନାଥ ମନ୍ଦିର ଟା ହେଇଚି ଭାରି ସୁନ୍ଦ୍ରିଆ।
ହଁ ବୋ ହଁ ମୁଁ ଯାଏ ମାନେ ଯାଇଚି ଦି ତିନି ବର୍ଷ ହେଲାଣି ଯାଇଚି। ମୋ ଝିଅ ସେତେବେଳେ ବୋହୁତ ସାନ ଟେ ଥାଏ ମୁଁ ସେତେବେଳେ ତାକୁ ନେଇଯାଇଚି। ତାପରେ ଏବେ ବଡ ହେଲାଣି ନା ଏବେ ବଡ ହେଲାକୁ ତାର ବେଶୀ ଟିକେ ରଙ୍ଗ ଢ଼ଙ୍ଗ ଟିକେ ଅଲଗାପ୍ରକ୍ କା ହେଇଯାଏ କହିବ ନା ମୁଁ ଏଇଠିକି ଯିବିନି ନା ମୁଁ ଏଇଟା କରିବିନି ଯିଦି ଟିକେ ଅଲଗା ପ୍ରକାର ତ ମୁଁ ସେଟା ଫୋର୍ସ କରିନି ଗଲେ ଯିବ ନ ଗଲେ ନା ମୁଁ ଯାଇକି ଆସିବି।
ଏକା ଜାଆନ୍ତି।
ହଁ ମୁଁ ପଳେଇଯାଏ ସେ ମୋ ଝିଅ ତାଙ୍କର ଅଫିସ୍ ଥାଏ।